ହ୍ୟାଲୋ।
ଅ।
ଗୁ ଠିକ୍ ରେ ଟାୱାର ଆସଚି ତ। ଅ ହ କଣ କଣ କର୍ଥିଲେ ହ୍ୟାଲୋ।
ହେଇ ବସିଥିଲି ଆଉ। ହ୍ୟାଲୋ।
ମୁଁ ଏବେ ବହି ମନ୍ଦିର ପାଖରେ ବସିଚି ଆଉ।
ହଁ ହଁ
ନାଇଁ ଖିଆ ପିଆତ ତ କିଛି ନା ହେଇନି ଟାଇମ ହେଇନି। ଟିଫିନ୍ କରାହେଇଥିଲା ଆଉ।
ହଁ।
ମୁଁ କହିଲି ଆଉ ଏବେ କଣ କ ତମେ ଟିଫିନ୍ କରିସାରିଲଣି।
ନାଇଁ ଏଇ ସନ୍ଧ୍ୟା ବେଳେ ଯେ ଖାଇଥିଲି ଆଉ ଜଳଖିଆ ଆଉ।
ହଁ ହଁ ଆଉ କଣ ଆଉ ସବୁ କଣ ଖର ସବୁ ଘରେ ଭଲ ଅଛନ୍ତି ନା।
ହଁ ସମସ୍ତେ ଭଲ ଅଛନ୍ତି ତମ ଘରେ।
ହଁ ହଁ ଭଲ ଅଛନ୍ତି ସମସ୍ତେ ଆଉ। ଆ ଆଉ ଆଜି କଲେଜ ଫଲେଜ ଯାଇଥିଲେ ନା।
ନାଇଁ ଗଲେ ସରିଗଲାଣି ଆଉ ଏବେ ଏଇ ଘର ପାଖରୁ
ବୁଢିଆ ଭାଉଜ ତାଙ୍କ ଟିଉସନ ଟିକେ କରିଚି ଆଉ।
ହଁ ହଁ ହଁ ଆଇଲୁ। ହୁଁ ଏଇଠି ପଢଉଥିଲେ ବା କୋଉଠି ସ୍କୁ ସ୍କୁଲରେ।
ଉଁ ହୁଁ। ଅ ହଁ ଆଉ ଏଠି ଯୋଉ କେହି ପଢ଼ଉନାହାଁନ୍ତି ଯୋଉ ତଥ୍ୟ ସେଗୀ ନାଇଁ କି ହ୍ୟାଲୋ
ନାଇଁ ସେକଥା ମୁଁ କିଛି ଜାଣିନି।
ତମେ ଆଉ ପଢଉନ ଏଠି ନାଇଁ କି
ଆଉ ଦିନରେ ଆଜି କଣ ଖାଇଥିଲେ? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ସୁଭୁନି ନା କଣ? ହ୍ୟାଲୋ ଆ କିଛି କହୁନ କଣ ପାଇଁ? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ କିଛି କହୁନି